ହାଲୋ। ହାଲୋ।
ହଁ ଭଉଣୀ କେମିତି ଅଛନ୍ତି?
ହଁ ଭଲ ଅଛି ତମେ କେମିତି ଅଛ?
ଭଲ ଅଛି ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇ ଗଡୁଥିଲି ।ଆଉ ଆପଣ?
ଏଇ ଫୋନ ଟିକେ ଦେଖୁଥିଲି ଆଉ କଣ ବଚା ତ ହଉଛି। କି ଆଉ ବାହାରକୁ ତ କୁଆଡ଼େ ଯାଇ ହବନି। ଘରେ ବସି ଘରେ କେତେ ବସିବ ତ ଭାବିଲି ଟିକେ ଫୋନରେ ମୁଁ ଆକ୍ଚୁଲି ଟିକେ ଦେଖୁଥିଲି ଆ ମାନେ ଷ୍ଟୋରି ସେରିକ ହିନ୍ଦୀର।
ଆପଣ? ମୁଁ ତ ଏଇ ଟିକେ ଶୋଇଥିଲି ଆଉ ବର୍ଷା ତା ପୁରା ଲାଗି ରହିଚି ଯେ କୁଆଡେ ଯାଇ ହଉନି ଟିକେ। ବାହାରକୁ ଏଇ ମାନେ ଘର ବାହାରକୁ ଟିକେ ବି ଯାଇ ହଉନି।
ବାହାରକୁ ଯିବାକୁ ବି ଇଚ୍ଛା ଲାଗୁନି କାହିଁକି ନା ବାହାରେ ନା ବର୍ଷା ହେଇକି ଏତେ ପାଣି ହେଇଯାଇଛି ପୁରା ମାନେ ଆଣ୍ଠୁଏ ଲେଖାଏ ପାଣି।
ସେୟା ପା। ରାସ୍ତାରେ ତ ଯାଇ ହଉନି ଲୋକମାନେ କେତେ ହଇରାଣ ହଉଛନ୍ତି ସେଥିପାଇଁ।
ଗରମ ରୁ ବି ଦିଦି ଟିକେ ତ୍ରାହି ମିଳିଛି ସେଇଟା ବି କୁହନ୍ତୁ ସେଇଟା ବି ଭୁଲି ଯାଆନ୍ତୁନି।
ହଁ ସେଇଟା ତ ଠିକ କଥା। ତାପରେ ଆମ ମହାପ୍ରଭୁ ଗାଧେଇଚନ୍ତି ଯେତେବେଳେ ଜର ବି ଧରିଚି।
ହଁ ସେଇଟା ବି ଠିକ ଆଉ କିଛି ଦିନ ଅନୁସନ ଘରେ ତ ଯେତେବେଳେ ପରିବେଶ ତ ଏତେ ଗୁଳି ଗୁଳି ହୁଏ ନା ମାନେ କହିବା ହିଁ କଥା ନୁହଁ ଟିକେ ଥଣ୍ଡା ଏବେ ଅଛି।
ସେୟା।
ଆଚ୍ଛା ଯୋଉ ଦେବସ୍ନାନ ପୂର୍ଣ୍ଣିମା ଦିନ ଅ ଜମା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେତେବେଳେ ଗାଧାନ୍ତି ଅ ଶହେ ଆଠ ପାଣିରେ ଗାଧାନ୍ତି ନା ତାଙ୍କୁ ସେତେବେଳେ ଜର ହୁଏ। ଅ ତ କଣ ପାଇଁ ଜରରେ ପାଇଁ ଯାଇଛନ୍ତି ସେ ବିଷୟରେ କିଛି
ମୁଁ ଜାଣିନି ଏତେ କିଛି।ଆପଣ ଜାଣିଚନ୍ତି?
ଅ ମୁଁ ତ ସେମିତି ଭଲରେ ଜାଣିନି କିନ୍ତୁ ମୁଁ ଶୁଣିଥିଲି ଅ ମାନେ ମତେ ମତେ ଜଣେ କହିଥିଲେ ବୁଝିିଲେ ନା।
ଆଚ୍ଛା।
ଥିଲେ ଯେ ଦେବସ୍ନାନ ପୂର୍ଣ୍ଣିମା ଦିନ ତା ଠାକୁରଙ୍କୁ ଯୋଉ ଗାଧା ହୁ ଗାଧାନ୍ତି ଶହେଆଠ ପାଣିରେ ଠାକୁରଙ୍କୁ ପ୍ରକୃତରେ ସେଥିପାଇଁ ଜର ହୁଏନି।
ହଁ।
ହଁ। ସେ କହିଲେ କଣ ନା ଯେ ତାଙ୍କର ଜ ଜଗନ୍ନାଥଙ୍କର ଜଣେ ଭକ୍ତ ସେ ଗୋଟେ ଗାଁରେ ରହୁଥିଲେ। ତ ତାଙ୍କ ତାଙ୍କର ନା କେହି ନଥିଲେ। ସେ ଏକୁଟିଆ ହେଇଛି ଯେ। ତ ତାଙ୍କ ଅ ତାଙ୍କର ଯେତେବେଳେ ଦେହ ଖରାପ ହେଲା ସିଏ ଯେହେତୁ ଜଗନ୍ନାଥଙ୍କର ଭକ୍ତ ଥିଲେ ସେ ଜଗନ୍ନାଥଙ୍କ ବହୁତ ହିଁ ମାନେ ଭକ୍ତି କର ହଁ ସେ ଯ ତାଙ୍କର ସେ ଭକ୍ତ ଯିଏ ତାଙ୍କ ସେ ବୋ ତାଙ୍କ ଦେହ ପୁରା ଅସୁସ୍ଥ ହୋଇଯାଇଥିଲା। ସେ ଜରରେ ପଡ଼ିଥିଲେ। ତ ଯେହେ ତାଙ୍କର କେହି ବି ନଥିଲେ ସେ ଏକୁଟିଆ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଣ ଗଲେ ନା ଅ ଗୋଟେ ଛୋଟ ବାଳକ ରୂପ ଧରିକି ତାଙ୍କ ପାଖକୁ ଯାଇଥିଲେ। ଆଉ ତାଙ୍କର ସେବା କରିଥିଲେ।ତାଙ୍କର ସେଇ ଭକ୍ତଙ୍କର। ତାଙ୍କ ନାଁ କଣ ଗୋଟେ ଥିଲା? ଶୁଣିଥିଲି ସେଟା ମନେ ନାହିଁ ମୋର।ଅ ତ ସିଏ କଣ କଲେ ଯେତେବେଳେ ସେ ତାଙ୍କର ସେ ଭକ୍ତ ଟା ଭଲ ହୋଇ। ଆଁ ସେ ତାପରେ ସେ ଜାଣିପାରିଲା ଯେ ସେ ହଉ ତାଙ୍କର ଯୋଉ ବାଳକ ରୂପରେ ଯୋଉ ବାଳକ ଟି ତାଙ୍କର ସେବା କରିଛି। ସେ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ନିଜେ ହିଁ ଆସିକି ତାଙ୍କ ଙ୍କୁ ସେବା କରିଥିଲେ। ସେତେବେଳେ ସେ କଣ କଲେ ନା କାନ୍ଦି ପକେଇଲେ ତାଙ୍କର ସେ ଭକ୍ତ। ସେ କହିଲେ ମହାପ୍ରଭୁ ଆପଣ ଆପଣଙ୍କର ମୁଁ ହଉଛି ଦାସ।ଆପଣ ମୁଁ ଆପଣଙ୍କର ଦା ଈଶ୍ୱର ଆସିକି ସେବା କରୁଛନ୍ତି। ଆଉ ମତେ ଏଇଟା ଭଲ ଲାଗିଲାନି। ମୁଁ ଆପଣଙ୍କର ସେବକ ହେଇକି ଅ ଆପଣ ମୋ ଦ୍ୱାରା ସେବା ଯଦି କରିବେ ମତେ କହେ ଏଇଟା ଭଲ ଲାଗିବ କି। ତ ସେତେବେଳେ ଜଗନ୍ନାଥ କଣ କଲେ ନା ତାଙ୍କର ତାଙ୍କୁ ସି କହିଲେ ଯେ ତାଙ୍କୁ ଗୋଟେ କୋ ମାନେ ପଚାରିଥିଲେ ପ୍ରଶ୍ନ କହିଲେ ପ୍ରଭୁ ଆପଣ ଯଦି ଚା ହିଁଥାନ୍ତେ ଆପଣ ତ ଜଗତ କର୍ତ୍ତା।ଆପଣ ଯଦି ଚାହିଁବେ ତାହେଲେ ଆପଣ ତ ମତେ ସୁସ୍ଥ କରିଦେଇଥାନ୍ତେ। ତାହେଲେ ଆପଣ କାହିଁକି ମତେ ସେବା କଲେ। ଆପଣ କଣ ମତେ ସୁସ୍ଥ କରିପାରିନଥାନ୍ତି କି?
ହଁ।
ବୁଝିପାରିଲେ ନା। ଇ ସେତେବେଳେ ସେ ମାନେ ପ୍ରଶ୍ନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ ଚାରିଲେ ସେତେବେଳେ ସ ତାଙ୍କ ପ୍ର ପ୍ରଶ୍ନର ଉତ୍ତର ଦେଇଥିଲେ କହିଥିଲେ ତୁମେ ହେଉଛ ମୋର ଭକ୍ତ। ସେଥିପାଇଁ ତୁମ ଭ ଭକ୍ତର ମାନେ ତମ ଭକ୍ତ ପାଇଁ ତମେ ଯେତେବେଳେ ରୋଗରେ ପଡିଲ ମୁଁ ତମକୁ ଦେଖିକି ରହି ପାରିଲିନି। ତୁମ ପାଖକୁ ଧାଇଁ ଆସିଲି। ମୁଁ ଚାହିଁଥିଲେ ତମକୁ ସୁସ୍ଥ କରିପାରିଥାନ୍ତି। କିନ୍ତୁ କର୍ମର ଫଳକୁ ମୁଁ ବଦଳାଇ ଦେଇ ପାରିବିନି। ତମ ଟା ସେଇଟା ଥିଲା ଯେ ତମେ ସେଇଟା ଭୋଗିବ । ତମେ ସେଟା କଷ୍ଟ ପାଇବ ସେଥିପାଇଁ ତମେ କଷ୍ଟ ପାଇଲ କିନ୍ତୁ ଯେହେତୁ ତମେ ମୋର ଭକ୍ ତ ତମେ ଯେହେତୁ ମତେ ଭଲ ପାଅ ମତେ ବିଶ୍ଵାସ କର ସେଥିପାଇଁ ତମର । ସେଇ ଅ ଅସୁସ୍ଥ ଟାଇମ ରେ ମୁଁ ଆସିକି ତମର ସେବା କଲି । ତ ସେଇଦିନ ତ ଯୋଉ ଅ । ମାନେ ଦୁଃଖର ମାନେ ତାଙ୍କର ଭକ୍ତର କଷ୍ଟକୁ ସେ ନିଜ ଦେହକୁ ନେଇଥିଲେ ଆଉ ନିଜ । ଦେହରେ ମାନେ ଜରରେ ପଡିଥିଲେ ଆଉ ସେଇ ଦିନଟା ଥିଲା ଦେବ । ସାନ ପୂର୍ଣ୍ଣିମା ଦିନ ତ ସେ । ଏଥିପାଇଁ ଅ କୁହାଯାଏ କଣ ନା ଠାକୁର । ସହେ ଆଠ ପାଣି ରେ ତାଙ୍କର ଯୋଉ ଗାଧାନ୍ତି ଯୋଉ ପାଣି । ସେଇଟା ତାଙ୍କର ମନ୍ଦିର ଭିତରେ ଗୋଟେ ସୁନାର କୁହ ଅଛି। ତ ସେହି ସୁନାର କୂହ ଭିତରେ ପାଣି ଆସେ ଆଉ ସେଇ ଗରାରେ ଶ ଶହେ ଆଠ ପାଣି ରେ । ଠାକୁର ସେଇଟାରେ ଗାଧାନ୍ତି ତାପରେ ଜର ରେ ପରନ୍ତି ଏଇଟା କୁହାଯାଏ ଏଇଟା ତ ତାଙ୍କର। ତିନିଦିନ ହୁଏ କିନ୍ତୁ ଅ। ବହୁତ ସାରା ଆମର ଅଛି ନା ମାନେ ବହୁତ ସାରା କଥା ଅଛି ବହୁତ ଲୋକ ବହୁତ ସାରା। ତ କଥା କୁହନ୍ତି ଯେ ଆଜି। ଏଇଭଳିଆ ଆମେ ଗପରେ ମଧ୍ୟ ଶୁଣିଛୁ ମଧ୍ୟ ଯେ ଏଇଭଳିଆ ଠାକୁର ପଢନ୍ତି। ତ ମୁଁ ଏଇଟା ଶୁଣିଥିଲି ଯେ ସେଟା‌ କ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ଭକ୍ତର କଷ୍ଟକୁ ନିଜେ ଅନୁଭବ କରିବା ପାଇଁ। ସେ ନିଜେ ମଧ୍ୟ ବର୍ଷ କୁ। ଯର‌ରେ ପଦନ୍ତିି‌। କାହିଁକି ନା ସେ ଜ ଖାଲି ହଁ। ହାଲୋ।
ହାଲୋ ।
ହୁଁ ।
କୁହନ୍ତୁ ।
ହଁ ସିଏ କେବଳ ମାନେ ଜଗନ୍ନାଥ କେବଳ ଏମିତି ଠାକୁର ଯିଏ କି। ଅ ଜଣେ ମାତ୍ର ଯିଏ କି ରୋଗରେ ପଡ଼ନ୍ତି ବର୍ଷ କୁ ଥରେ।
ହଁ ।
ସେ ଭକ୍ତର କଷ୍ଟକୁ ନିଜେ ମଧ୍ୟ ସେଇ ସେମିତି ହିଁ ଅନୁଭବ କରନ୍ତି। ତାପରେ ସେ ଯେତେବେଳେ ଭଲ ହୁଅନ୍ତି ତାପରେ ତାଙ୍କ ଭଉଣୀ ସହି ରଥରେ ବସିକି ବୁଲିବାକୁ ଯାଆନ୍ତି ମାଉସୀଙ୍କ ଘରକୁ।
ହଁ ଫେରିଲା ବେଳେ ପୁଣି ଲକ୍ଷ୍ମୀ ମା ରାଗି ଯାଇଥାନ୍ତି। ସେଥିପାଇଁ ତାଙ୍କୁ ସିଏ ରସଗୋଲା ଦେଇକି ମନାନ୍ତି ଯୋଉ।
ହଁ । ଅ ଲକ୍ଷ୍ମୀ ମାତା ଲକ୍ଷ୍ମୀ ମା ତା ଏଥିପାଇଁ ମାନେ ରାଗିଥାନ୍ତି ଅ ଯେ ସେ ତାଙ୍କ। ଭଉଣୀଙ୍କ ସହିତ ମାଉସୀ ଘରକୁ ଯାଇଥାନ୍ତି ତାଙ୍କ ସହିତ କେବେ କୁଆଡ଼େ ଯାଇନଥାନ୍ତି।
ସେୟା ।
କିନ୍ତୁ ଜଗନ୍ନାଥ ହଉଛନ୍ତି ଏମିତି ଠାକୁର। ଯିଏ କି ତାଙ୍କ ସ ମାନେ ମାତାଙ୍କ ସହିତ। ପୂଜା ପାଇ ନଥାନ୍ତି ସେ ତାଙ୍କ ଭଉଣୀ ଭାଇ ସହିତ ପୂଜା ପାଆନ୍ତି। ଆମେ ଯଦି ଦେଖିବାକୁ ଯାଉଛେ ରଥଯାତ୍ରା ତାହେଲେ କେବଳ ଭାଇ ଭଉଣୀକୁ ଦେଖ।
ତାଙ୍କଠୁ ହିଁ ଆମେ ଏଇ ସବୁ ଶିଖିଛେ ଯାହାବି।
ସତ କଥା ଯଦି ମୋର‌। ଉଁ ଥିଲା ନା ଆମର ଯୋଉ ମାଣ ବସା ଲକ୍ଷ୍ମୀ ପୁରାଣ ବହିରେ ଅ ଆମେ ଯ ଯେତେବେଳେ ଲକ୍ଷ୍ମୀ ମାନେ ମାଣବସା ଗୁରୁବାର କରନ୍ତି। ଅ ସେତେବେଳେ ଅଁ ଯୋଉ ଆମର ଲକ୍ଷ୍ମୀ ପୁରାଣ ପଡାଯାଏ ସେ । ଥିରୁ ଆମେ ଯାହା ଶୁଣିଚେ ଯିଏ ଲାଷ୍ଟ କୁ କହିଥିଲେ । ହଁ ମାତା ତାଙ୍କୁ ଅଭିିଶାପ ଦେଇକିଗଲା। ସିଏ ସେଥିପାଇଁ ବାର ବର୍ଷ ହବ ଖାଇବାକୁ ନ ପାଇକି ବୁଲିଥିଲେ। ତ ସିଏ ସେତେବେଳେ କହି ଥିଲେ ମାନେ କହିଥିଲେ ଯଦି ମୁଁ ଏଇ କଷ୍ଟଟାକୁ ନ କରିଥାନ୍ତି ଅ ନ ଭୋଗିଥାନ୍ତି ତାହେଲେ କଳି ଯୁଗରେ କଣ କହିଥାନ୍ତେ ନା ମଣିଷ ମାନେ ବି ସେମିତି କରିଥାନ୍ତେ।
ହଁ।
ପ୍ରଭୁ ଯାହା କରିବେ ତାଙ୍କଠୁ ତ ଆମେ ସେଇ ଶିକ୍ଷା ଶି
ସେଇୟା ତାଙ୍କଠୁ ଆମେ ସବୁ କିଛି ଶିଖୁଚେ।ତାଙ୍କଠୁ ଆମେ ପବିତ୍ର ସମ୍ପର୍କ ଇଏ ବୁଝିଚେ କଣ କେମିତି। ତ ତାଙ୍କ ଦ୍ଵାରା ହିଁ ସବୁ କିଛି ଚାଲିଚି।
ତାଙ୍କ ଲୀଳା କୁ ତ ଆମେ ବୁଝିପାରିବାନି ନା। ସେ ଯାହା ବିି କରିଥାନ୍ତି ଆମ ଭଲ ପାଇଁ କରିଥାନ୍ତି। ଯଦି ବି କିଛି ଆମେ ଚାହୁଁଚେ ଆମ ସହିତ ସେଇଟା ହଉନି।ଧର ଆମେ ଚାହୁଁଚେ ଆମେ ସେଥିପାଇଁ ବହୁତ କଷ୍ଟ କରିଚେ।କିନ୍ତୁ ସେ କିଛି ଆମେ ପାଉନେ।କୌଣସି ବି କାରଣରେ ସେଟା କଟି ଯାଉଛି। ତାହେଲେ ଏଇଆ ଭାବି ନବା ଯେ ହୁଏତ ଆମ ଭାଗ୍ୟର ସେଇଟା ନାହିଁ।ହୁଏତ ଭଗବାନ ଚାହୁଁନାହାନ୍ତି। ଆମ ପାଇଁ ସେଇଟା ଆମ ପାଇଁ ବୋଧେ ହୁଏ ତା କିଛି ଭଲ ଅଛି ସେଥିପାଇଁ ହୁଏତ ଆମର ଏଇଟା ହେଲାନି।ଆମେ ସେଟାକୁ ପଜେ ଟିଭ ୱେ ରେ ନେବା।କାହିଁକି ଆମେ ନେଗଟିଭ୍ ଭାବିବା। ହେଲାନି ତ ହେଲାନି। ଗୋଟି ଆମ ଭାଗ୍ୟ ରେ ନଥିଲା। ସେଟା ବୋଧେ ଆଉ କା
ସେଇୟା, ସେଇଟା ଠିକ କଥା। ଆଉ ଆଜି ନହେଲେ ବି କାଲି ବି ସେଇ ଆମକୁ କିଛି ମିଳିପାରିବ ତାଠୁ ବେଟର ତ ଆମକୁ ମିଳିପାରିବ ନା। ତ ସେଇଟା ଆମେ ଭାବିବା କଥା। କିନ୍ତୁ ଆମେ ଭାଙ୍ଗିଗଲେ ଆମକୁ କି କିଛି ମିଳିବ ନାହିଁ।
ଯଦି ସିଏ ହିଁ ତ ଆମର ସବୁ କିଛି ନା।ଅ ଶ୍ରୀ ଜଗ ଜଗନ୍ନାଥ ହଉଛନ୍ତି ଆମର ତ ମାନେ କଣ ବାପା, ମା, ଭାଇ, ଭଉଣୀ ସବୁ ରୂପରେ ସେ ଆମକୁ ସାହାଯ୍ୟ କରନ୍ତି। ଯଦି ସେ ଆମକୁ କରିନାହାନ୍ତି ତା ପଛରେ କିଛି ନା କିଛି କାରଣ ଥି ତାଙ୍କର ହୁଏ ଏଟା କିଛି ଉଦ୍ଦେଶ୍ୟ ଥିବ କି ସିଏ ଆମ ପାଇଁ କିଛି ଭଲ ରଖିଥିବେ। ଯେହେତୁ ସିଏ ଆମର ସବୁ କିଛି। ସେ କେବେ କଣ ତାଙ୍କ ମାନେ ଭକ୍ତର କେବେ ତ ଖରାପ ଚାହିଁବେନି ନା।
ହଁ।
ସେ ସବୁବେଳେ ଚାହିଁବେ ସେ ତାଙ୍କ ଭକ୍ତ କେମିତି ଭଲରେ ରହୁ। ଖୁସିରେ ରହୁ।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
କିନ୍ତୁ ତା ବୋଲି ଆମେ ତ କିଛି ଭୁଲ କାମ କରିବାନି। ଆମେ ଆମର କର୍ମ କରିଚାଲିବା। ।
ଆମେ ବାସ୍ କର୍ମ କରିଚାଲିବା ଆଗକୁ ଯାହା ହବ ତାଙ୍କ ଦ୍ଵାରା ହିଁ ହବ।
ହୁଁ ଠିକ କଥା।ଆଚ୍ଛା ମୁଁ ଏବେ ରଖୁଛି।
ହଁ ହଁ ଠିକ ଅଛି ଧନ୍ୟବାଦ ହଁ ହଁ ଧନ୍ୟବାଦ।